ହଁ କଣ କରୁଛ?
ଏଇ ଗାଧେଇକି ଆସିଲି ବସିଛି ଆଉ।
ଉଠିଲ କେତେବେଳେ ଆଜି।
ମୁଁ ଛଅଟାରୁ ଉଠେ।
ଏତେ ଜଲଦି କଣ।
ମୁଁ ନିଦ ଭାଙ୍ଗିଯାଏ ମୋର ସବୁଦିନ ଛଅଟା ବାଜିଲେ ଉଠିଯାଏ ଆଗରୁ ପାଞ୍ଚଟା ବେଳେ ଉଠେ ଏବେ ତ ଏ ଛଅଟାରେ ଉଠୁଛି ଦେ ଆଉ ଲେଟ୍। ଆଉ କଣ କରୁଛ?
ରାତିରେ ଶୋଉଛ କେତେବେଳେ?
ଏଇ ସାଢେ ଏଗାରେଟା, ବାରେଟା ଏମିତି ଆଉ।
ମାନେ ଏତେ ଡେରି ରେ ଶୋଇକି ଏତେ ବେଳା ବେଳି ତମ ନିଦ ଭାଙ୍ଗି ଯାଉଛି।
ହଁ ଦିନରେ ବି ମୁଁ ଶୁଏନି।
ଯାହାହଉ ମାନିବାକୁ ପ
ଇଏ ଟାଇମି ସବୁ ମୁଁ ଦିନରେ ବି ଜମା ସୁଏନି ତ। ଆ ତମେ କଣ କରୁଛ।
ମୁଁ ଏବେ ଉଠିକି ବସିଛି।
ଏବେ ଉଠିଲ।
ହଁ ମୁଁ ଉଠିଲି ସାତଟା ପରେ ହେଇଯାଇଥିଲା। ମୁଁ ଦେଇି ଥିଲି ମାନେ ଉଠିବା ପାଇଁ ଦେଇଥିଲି ଆଲାରାମ ଦେଇଥିଲି ସାଢେ ଛଅଟାରେ। କିନ୍ତୁ ମୋ ନିଦ ଭାଙ୍ଗିଲାନି କାଲି ବି ସେଇ ମୁଁ ସାଢେ ଏଗାରଟା, ବାରଟା ରେ ଶୋଇଥିଲି।
ଉଁ ହୁଁ।
ଆଉ କଣ ଖାଇଥାନ୍ତେ ଜଳଖିଆରେ?
ଖାଇବି ବରା, ତରକାରୀ। ଭାଇ କୁ ପଠେଇଛି ଦୋକାନ କୁ ଯାଇଛି ଆଣିବା ପାଇଁ ଆଣିଲେ ଖାଇବି ଆଉ। ଆମ ଘର ପାଖରେ ବହୁତ ସାରା ଜଳଖିଆ ଦୋକାନ। ମତେ ବରା ବି ବହୁତ ପସନ୍ଦ ତ ସେଥିଲାଗି
ହଁ ଆମ ପାଖରେ ସେମିତି କିଛି ଜଳଖିଆ ଦୋକାନ ନାହିଁ ପୁରା ବଜାରକୁ ଗଲେ ହିଁ ଜଳଖିଆ ଦୋକାନ। ହଁ ମିଳିବ କିନ୍ତୁ ଆମ ଘର ପାଖାପାଖି ସେମିତି କିଛି ନାହିଁ।
ଅ ହଁ ଆମ ଘର ପାଖରେ ଜଳ ବଜାର ତ ଆମ ଘର ପାଖାପାଖି କିନ୍ତୁ ଆମ ଘର ବୁଝିଲ ଜଳଖିଆ ଦୋକାନ ବି ଅଛି। ମାନେ ଆମ ଘରଠାରୁ ଦୁଇଶହ ମିଟର ଭିତରେ ପଡିବ। ଜଳଖିଆ ଦୋକାନ ହୁଁ।
ତମ ଭାଇ ଆଉ ତମେ ରହୁଛ ଏବେ।
ହଁ ଆମ ଘ ମୁଁ ଘରେ ରହୁଛି ନା ବାପା ମୋ ବାବା ବାହାରେ ରୁହନ୍ତି। ଆଉ ମୋ ବୋଉ ମୁଁ ମୋ ଭାଇ ଏତିକି ଆମେ ରହୁଛୁ ଘରେ।
ହଁ।
ଆଉ ତମ ଘରେ କିଏ କି ସବୁ ଅଛନ୍ତି?
ଆମ ଘରେ ବାପା ଅଛନ୍ତି ମା ଅଛନ୍ତି ଭଉଣୀ ଅଛନ୍ତି ଭାଇ ଅଛନ୍ତି ମୁଁ ବାହାରେ ରହୁଛି।
ଆଚ୍ଛା ଆଛା ତ ଭୁବନେଶ୍ଵର ରେ।
ନା ନା ସେମିତି କହିବା ପାଇଁ କଣ ମନା କରୁଥିଲା ନା।
ହଁ। ଆ
ଆଉ ତମ ଘର ବାଡିରେ କଣ ଗଛ ଅଛି ସବୁ।
ଆମ ଘର ଚାରି କ ଆମର ସବୁ ଗଛ ଅଛି ପଣସ ଗଛ ଅଛି ଆମ୍ବ ଗଛ ଅଛି ନଡିଆ ଗଛ ନାଇଁ ବା କି ଆଉ ସବୁ ଗଛ ଅଛି ଆମର।
ହଁ ପଣସ ଦେଖିବା ପାଇଁ କେମିତିଆ କହିପାରିବ।
ପଣସ ଦେଖିବା କୁ ପଣସ ଦେଖିନ।
ହଁ ନାଁ। ଆଉ ପଣସ କେମିତି ଦେଖିବା ପାଇଁ କହୁନ।
ସିଏ ତା ସେପ ଟା ହଉଛି କେମିତିଆ କହିଲେ ଲମ୍ବା ଟାଇପ ର ଗୋଲ ଲମ୍ବା ଯୋଉ କେମିତି କହିବି ତମକୁ କହିଲ ଜୀମ ରହ ଦେଖିଛ ନା ଲାଉ ଗ୍ରୀନ କଲର। ସବୁଜ ରଙ୍ଗର ତା ଦେହରେ କଣ୍ଟ କଣ୍ଟା କଣ୍ଟା ଥାଏ ଲାଉ ଦେଖିଛ ଯେମିତି ଲମ୍ବା ଲମ୍ବା
ହଁ।
ସେମିତି କା ଲମ୍ବା ଲବା କିନ୍ତୁ ଲାଉ ଗୁଡା ସରୁ ସେ ପଣସ ଗୁଡା ହଉଛି ମୋଟା। ସେମିତି ଲମ୍ବା ଲମ୍ବା ମୋଟା ମୋଟା ତା ଦେହରେ କଣ୍ଟା କଣ୍ଟା ଥାଏ।
କଣ୍ଟା ଥିଲେ ତ ହାତ ଫୋଡି ହେଇଯିବ।
ମାନେ ଏତେ ଜୋରରେ ବଡ ବଡ କଣ୍ଟା ନ ମାନେ ଜଷ୍ଟ୍ ଟିକେ ଟେ ଟିକ ଟ ଟିକ କଣ୍ଟା କଣ୍ଟା ପଡିକା ଥାଏ। ହାତ ବହୁତ କାଟେ ବିି ତାକୁ ଧରିଲେ।
ହଁ ତମକୁ କ ପଣସ କଞ୍ଚା ଖାଇବା ପାଇଁ ଭଲ ଲାଗେ ନା ପାଚିଲା।
ପଣସ ପଣସ କଞ୍ଚା ଖାଆନ୍ତିନି।
କଞ୍ଚା ଖାଆନ୍ତି ନା।
କଠା ଖାଆନ୍ତି କଠା ତରକାରୀ ହଁ ଆଚ୍ଛା ଯେତେବେଳେ ଛୋଟ- ଥାଏ ସେତେବେଳେ ରୋଷେଇ କରନ୍ତି ମତେ ସେଇଟା ପସନ୍ଦ ପାଚିଲା ଟା ବି ପସନ୍ଦ ମତେ ଦୁଇଟା ଯାକ ପସନ୍ଦ। ତମକୁ।
ହଁ ମତେ ପାଚିଲା ଏତେ ଭଲ ଲାଗେନ ଖାଇବି ଯଦି ଏମିତି ତିନି ଚାରିଟା ମଞ୍ଜି ଖାଇପାରିବି ଆଉ ବେଶୀ ଖାଇପାରିବିନି। କିନ୍ତୁ ମତେ କଠା ଟା ବହୁତ ଭଲ ଲାଗେ କଠା ତରକାରି।
ହଁ ମତେ ବି ବହୁତ ପସନ୍ଦ।
ତମକୁ କଣ ରାନ୍ଧି ଆସ?
ମତେ କିଛି ରୋଷେଇ ଆସ ନା। କିଛି କରି ଆସେନି ତ ସତରେ କିଛି ଆସେନି ମତେ।
ହଁ।
ତମେ ଘରଠାରୁ ବାହାରୁ - ରହୁଛ ରୋଷେଇ ସିଖିଚ ମୁଁ ତ ଘରେ ରହୁଛି ମତେ କିଏ କାଇଁ କହିବ ରୋଷେଇ କରିବାକୁ ମୁଁ କାଇଁ ରୋଷେଇ କରିବି ଯେ ଶିକିବି। ହୁଁ।
ହଁ କିନ୍ତୁ ଘରେ ଥିଲାବେଳେ ବି ମୁଁ କିଛିଟା ରୋଷେଇ କରେ। ଆଉ ରୋଷେଇ ଉପରେ ସେମିତି ଜାଣିବି ଥିଲି ତ ବାହା- ରେ ରହିଲା ପରେ କରିବାକୁ ପଡୁଛି।
ବାହାରେ ରହିକି ଏକ୍ସପିରିଏନ୍ସ ନେଇଗଲି ଆ ରୋଷେଇ ଟା ନା କଣ।
ହଁ।
ହଁ
ଆଉ କଣ କୁହ?
ତମର ପ୍ଲସ ସରିଗଲାଣି।
ନା ସେ ବିଷୟରେ କହିବିନି ତମକୁ ଆ ବେଲ ତ ତମେ ନା ମ ପରେ କହିବି କେବେ।
ଆଚ୍ଛା ହଉ।
ଆଉ ବେଲ ପଣା ତମକୁ ଖାଇବା ଭଲ ଲାଗେ।
ମତେ ହଁ ମତେ ବେଲ ବହୁତ ପସନ୍ଦ। ତମର ଅଛି ନା ବେଲ ଗଛ।
ନା ଆମର ବେଲଗଛ ସେମିତି ନାହିଁ କିନ୍ତୁ ଆମେ ଯୋଉଠି ରହୁଚୁ। ଆମ ଘର ମାଲିକାଣୀର ଅଗଣା ରେ ଅଛି।
ଆଛା।
ତ ମୁଁ ସେଠି ଦେଖିଲି ନା ଏବେ ମୋର ମନେ ପଡିଗଲା ବେଲ ବହୁତ ଫଳିଚି ହେଲେ ବେଲ ମତେ ବେଶୀ ବି ଖାଇବାକୁ ଭଲ ଲାଗେନି। ଗୋଟେ କି ଦିଟା ଖାଇଲେ ହେଇଯିବ। କିନ୍ତୁ ସେ ଗଛ ସାରା ଫୁଲ ମତେ ଲାଗେ କି ବେଲ ଗଛ ବଦଳରେ ଯ ସେ ଆଉ କିଛି ଗଛ ହେଇଥାନ୍ତା ସେ ଫଳର ଟିକେ ଉପଯୋଗ ଆହୁରି ଅଧିକ ହେଇଥାନ୍ତା।
ହଁ।
ହୁଁ
ଆଉ କଣ କୁହ?
ହୁଁ ଏବେ ଉଠିଲ। ବ୍ରସ୍ କରିବ ଗାଧେଇବ ଫ୍ରେସ ହବ ପୁଣି ଅଫିସ ଯିବ ଭୁତ୍ କାମନା ରୋଷେଇ କରିବ ରୋଷେଇ କରିକି ବି ଯିବ ନା।
ହଁ ରୋଷେଇ ନା ନା ମୁଁ ରୋଷେଇ କରିକି ଯିବି। ଆ ତ ଆଟାରେ ଆରମ୍ଭ କଲେ ହେଇଯିବ।
ଆଛା ଖାଇବ ଖାଇବା ନେଇକି ଯିବ ନା ଏଠି ଅଫିସ ରେ ଖାଇବା ବି ଅଛି ତମର।
ନା ନା ମୁଁ ଖାଇବି ଖାଇବା ନେଇକି ଯିବି। ତ ଆସିଲେ ରାତିରେ ଆଉଥରେ ରାନ୍ଧିବି ତାପରେ ଖାଇବି। ଯଦି ଭାତ ବେଳେ ବେଳେ ମୁଁ ର ଖିଦିଏ ହଁ ଭାତ ବେଳେ ବଳେ ମୁଁ ର ଦିଏ ଯେତେବେଳେ ରାତିରେ ମତେ ରୁଟି କରିବା ପାଇଁ ଇଚ୍ଛା ହୁଏ। ତ ଭାତ ରଖିଦିଏ ଆସିଲେ ଆଉ କିଛି ବନେଇଦିଏ ତ ଭାତ ସହିତ ଖାଇଦିଏ। ହଁ ଯଦି ମତେ କେବେ କରିବାକୁ ଇଚ୍ଛା ନଥାଏ ତ ଆଉ ମୁଁ ସେମିତି ଭାତ ରଖିଦେଇ ହିଁ ଯାଏ। ତ ଯେବେ କରିବା ପାଇଁ ଇଚ୍ଛା ଥାଏ ଭାତ ରଖେନି ଆସିଲେ ରୁଟି କରେ। ଆଉ କିଛି ତା ସହିତ ଖାଇବା ପାଇଁ କରେ ତାପରେ
ମାନେ ଘରୁ ବାହାରିକି ଗଲା ପରେ ଆସିଲା ବେଳକୁ ଇଚ୍ଛା ଥିବ କି ନାଇଁ ହେଲା ଜନଥାଇବି ଆମକୁ।
ହଁ।
ନାଇଁ ଥକା ଲାଗେ ନା ରୋଷେଇ କରିକି ଏଇ କିଣା ଯିବି ରୋଷେଇ କରିବି ଖାଇବି ଥକା ଲାଗେ ଭାରି।
ହଁ।
ନେ
ହ ସେଥିପାଇଁ ମୁଁ ଭାତ ତ ସବୁବେଳେ ରଖିଦେଇ ଯାଇଥାଏ। ଆସିଲା ବେଳେ ଯଦି ଭାତ ଖାଇବା ପାଇଁ ଇଚ୍ଛା ନଥାଏ ତ ସେମିତି କିଛି ଜଳଖିଆ ଖାଇଦିଏ। ଯଦି ଭାତ ଖାଇବା ପାଇଁ ଇଚ୍ଛା ଥାଏ ତ କିଛି ଭାତ ପାଇଁ ବନେଇକି ଖାଇବି କିୁ ଭାତଟା ରଖିଦେଇ ଯାଇଛି। କାଳେ ଆସିଲେ ଇଚ୍ଛା ହବ କରିବା ପାଇଁ କି କି ଇଚ୍ଛା ହବନି।
ସେମିତି ହିଁ କରିବାଟା ଠିକ ମାନେ ଇଚ୍ଛା ଥିବ ନଥିବ ଭାତ। ରଖି ଆସିକି ପଥଥରେ ଗରମ କରିବା ପୁଣି ତା ସହିତ ଖାଇବା ବନେଇବା ତାପରେ ଦେଖ ଖାଇବ ନାଇଁ କି ଏକା ରୁ ଗୋଟେ ରୁମ ରେ
ହଁ ଏକା ତ ରହୁଛୁ କିନ୍ତୁ ଅଲଗା ଅଲଗା ରାନ୍ଧୁଛୁ।
ଆଛା ମାନେ ମିଶିକି ତିନି ଚାରି ଜଣ ରହୁଛ।
ହଁ।
ରୋଷେଇ ସମସ୍ତେ ଅଲଗା ଅଲଗା ନିଜ ନିଜ ରୋଷେଇ କରିକି ଯାଉଛ ଆଉ ନା କଣ?
ହଁ ସେଇଟା ଭଲ କି।
ହଁ ଏଇଟା ଭଲ ସେମିତି ହେଲେ କେହି କିଛିି କହିବେନି ତ ମୋ ନିଜ ଇଚ୍ଛାରେ ମୁଁ ଯୋଉଟା ଚାହିଁବି ବନେଇକ ଖାଇପାରିବି ଇଏ ବି ସବୁ
ହଁ ମୁଁ ଏବେ ଯେବେ ଯିବି ମୋ ମନଥରେ ଏବେ ତମ ସହିତ କଥା ହଉଛି ତାପରେ ମୁଁ ଯେତେବେଳେ ଯିବି ସେତେବେଳେ ରାନ୍ଧିବି। ଏମିତି ବି ମୋ ସହିତ ରୋଷେଇ କରିଥାନ୍ତା ସେ କହିଥାନ୍ତା ବାହାରେ ଏଠି କାମ ଅଛି ବାହାରେ ଯାଇ କରୁଛି।
ହଁ। ତବେ ଫୋନ ରେ ଏଠି କାମ ଛାଡି ଯାଇ ଫୋନ ରେ ଯାଇକ ସେଠି କଥା ହଉ ଇଏ କରିଛି ସେଛନ୍ତି ଝଗଡ଼ ତା ଅପେକ୍ଷା ଏମିତି ମରିଚଛା ଆ ମୁଁ ରୋଷେଇ କରି ମଇ ଛ ଆର ଖାଇବିଇ ା ମୁଁ ସବୁି ମରି ଛ ଆ ମୁ ଆଜି କିଣି ଖାଇବି ମ ଆଉ ବାହାରେ ବୁଲିବି ନା କଣ?
ହଁ।
ହୁଁ। ଘରକୁ ମିସ୍ କର ନା।
ହଁ କରେ ହେଲେ କଣ ହବ ତ ଯୋଉମାନଙ୍କୁ ମିସ୍ କରିବା ପାଇଁ ପଡେ ସେମାନଙ୍କ ପାଇଁ ପଇସା ରୋଜଗାର କରିବାକୁ ସେଇଥିପାଇଁ ଆଗ ପଇସା ଦରକାର।
ହଁ ଘର କେତେ ଦିନ ହେଲାଣିି ରହିଲାଣି ବାହାରେ ଯାଇକି।
ବାହାରେ ତ ରହିଲାଣି ବହୁତ ବର୍ଷ ହବ।
ବହୁତ ବର୍ଷ ହେଇଗଲାଣି।
ହଁ ବହୁତ ବର୍ଷ ମାନେ ତିନି ଚାରି ବର୍ଷ ହେଇଗଲାଣି।
ମୁଁ ଗୋଟେ ଦିନ ବି ବାହାରେ ରହିବି ଗୋଟେ ଦିନ ରହିବଥିବ ସେ ତାପରେ ଦୁଇ ଦିନ ବେଳକୁ ମୁଁ ଆସି ଘରେ।
ହଁ ସେମିତି ତ ମୁଁ ବି ଯଦି ବନ୍ଧୁବାନ୍ଧବ ଘରକୁ ଯିବି ମତେ ବି ସେମିତି ଭଲ ଲାଗେ ନା। ବନ୍ଧୁବାନ୍ଧବ ଘର ଅପେକ୍ଷା ନିଜ ଘର ହିଁ ଭଲ ଲାଗେ। କିନ୍ତୁ ଚାକିରି ଟା ଆଗ ଦରକାର ତ ଯ ଯ ମୁଁ ବିନା ଚାକିରିରେ ଆମ ଘରେ ଯାଇକି ବି ରହିଯିବି ତ ମତେ ପକ୍ଷାଘାତ ହେଇଯିବ। ପକ୍ଷାଘାତ
ତାହା ମାନେ
ଅ ମାନେ ପକ୍ଷାଘାତ ଗୋଟେ ବିଷୟ ପଡ ନା ତମେ ଦ୍ଵାଦଶ ଶ୍ରେଣୀରେ
ନାଇଁ ତ ଆମର ତ ନଥିଲା।
ହଁ ମାନେ ପାରାଲେଶିସ୍।
ଆଛା ସେଇଟା ବି।
ହଁ ମାନେ କଣ କହିଲ ଜୀବନରେ କିଛି ଗୋଟେ କରିବା ଦରକାର ତ ପାଖରେ ତମେ ଅସୁବିଧା ପାଖ ରହୁଥିବ ତ ସେ ଅସୁବିଧ ର ଯଦି ତମେ ସମାଧାନ ନ କରୁଥିବ ତ ରୋଗ ତ ତମକୁ ହବ ହିଁ।
ନିହାତି ଏମିତି ନୁହଁ କି ଆମେ ଘରେ ହୁଁ ଏମିତି ନୁହଁ କି ଆମେ ଘରେ ରହିଲେ ଆମକୁ ଖାଇବାକୁ ଦେବେନି ହେଲେ ଆମେ ଯଦି ପାଠଶାଠ ପଢ଼ିକି ଯଦି ଘରେ ବ ବସିକି ରହିବା କିଛି ନକରିବା କୋଉଠି ନା କୋଉଠି କି ଆମ କୁ କିଛି ନ କହିଲେ ବି ଆମ ମନକୁ କଷ୍ଟ ହବ କି ଆମେ ଏତେ ପାଠ ପଢିଲୁ ଏଇଟା କଲୁ କିନ୍ତୁ କିଛି ତୁ ଘରେ ରହିଲୁ।
ହଁ ତ ବାକି ଦ ମନେକର ତମ ସାନ ଭାଇଙ୍କର କିଛି ଗୋଟେ ଦରକାର୍ ଥିବ। ତ ସେ କହୁଥିବେ ହେ ପଇସା ହେଇଥିଲେ ଭଲ ହେଇଥାନ୍ତା ପଇସା ନାହିଁ ଏ ନାଇଁ ସେ ନାହିଁ ତ ଦ ତମେ ବି କିଛିଟା ପଇସା ପାଇଁ ବାପା ମାଙ୍କୁ ମାଗିବ ତ ଆଉ କିଛି କାମ ମାନେ ସାଙ୍ଗସାଥିର କାମ ପାଇଁ ବା ବାପା ମାଆଙ୍କୁ ମାରିବ ତ ସେତେବେଳେ ଘରେ ପଇସା ଯେତିକି ନଥିବ ତ ମାନେ ମୁଣ୍ଡ ବିନ୍ଧିବ। ତ ତା ଅପେକ୍ଷା ତା ଅପେକ୍ଷା ହଁ ବାପା ମା ହଁ। ତ ବାପା ମା ପାଖରେ ରହିଲେ କି ଘରେ ରହିଲେ ତ ମାନେ ସମୟ ବି କୁଆଡେ ଯିବ ଭାରି ଜଣା ପଡିବନି। ଖୁସି ରହିବ କିନ୍ତୁ ଘରେ ଅସୁବିଧା ସହିତ ତମେ ଯଦି ଘର ଲୋକଙ୍କ ସହିତ ରହିବ ଖୁସି ମିଳିବନି।
ହଁ ସବୁଆଡକୁ ଦେଖି ଚାଇକି ଆମକୁ ବି କରିବାକୁ ପଡିବ ନା ଘର ଏଠୁ ବାହାରକୁ ତ ନିହାତି ଯିବାକୁ ପଡିବ ହେଲେ ମତେ ଘର ମୋ ମୁଁ ଭାବେ ମୁଁ ଯୋଉଟା କରିବି ମୁଁ ଘରେ ରହିକି ହିଁ କରିବି ମୋ ଘର ଠୁ ଦୁରକୁ ଯାଇକି ମୁଁ ରହିପାରେନି କଉଠି।
ହଁ। କିନ୍ତୁ ଏଇ ଏବେ ହିଁ ସେଇ ସମୟ ଏବେ ହିଁ ସେଇ ସମୟ ତମେ କିଛିଟା ପଇସା କୁ ମାନେ ଆଦାୟ କରିପାରିବ ତାପରେ ତ ବାହାଘର ହବ ତାପରେ ଛୁଆ ହବ। ତାପରେ ଶାଶୁଘର ଜୀବନ ତ ସେତେବେଳେ ତମେ କିଛି ବି କରିପାରିବନି। ସାଧାରଣ ତମେ ଚାହିଁବ ଗୋଟେ ପରୀକ୍ଷା ଦବାକୁ ତମେ ବହି ବିି ଖୋଲି ପାରିବନି।
ହଁ ଯାହା କରିବି ଏବେ ଘରେ ହିଁ ରହିକି କରିବି କିଛି ଆଉ ଆଗକୁ ଆଉ କିଛି କରିପାରିବିନ ତ ଝିଅଟେ ଥିଲାବେଳେ ଯହା କରିବୁ କରିପାରିବୁ ନାକି।
ହଁ।
ଏଇଆ ଆଉ। ଆଉ କଣ କୁହ?
ହଁ। ମୁଁ ଏଇଠି ଛାତ ଉପରେ ବୁଲୁଛି ପାରା ତିନିଟା ବସୁଛନ୍ତି ତ ଗୋଟେ ପାରା ଡରିକି ମତେ ଉଡିଗଲା। ହଁ ଖାଇବା ପାଇଁ ଆମ ସାଇଟ୍ ରେ ଥୁଆ ହେଇଛି ଭାତ ଆଉ ପାଣି। ତ ସେଠି ଗୋଟେ ପା କାଉଟେ ଅନଉଛି ହେଲେ କାଇ ଖାଉନି ମୁଁ ଜାଣିନି।
ଆଚ୍ଛା ଆଚ୍ଛା ତାହେଲେ ଜୁମ୍ ପାଖରେ ଅଛି ଖାଇବାର ବ୍ୟବସ୍ଥା ରଖିଚ ପାରା ମାନଙ୍କ ଚଢେଇ ମାନଙ୍କ ପାଇଁ?
ହଁ ମୁଁ ତ ସେମିତି ପ୍ରାୟତ ଏତେ ଦିନି କିନ୍ତୁ ଆମର ଯିଏ ପିଲାମାନେ ଅଛନ୍ତି ସେମାନେ ବଳକା ଭାତ ଆଣିକି ଥୋଇ ଦିଅନ୍ତି। ତ କା